ହଁ ଭାଇ କଣ କରୁଥିଲେ କି?
ହ୍ୟାଲୋ।
କଣ କରୁଥିଲେ?
ଏଇ ଟିକେ ବୁଲାବୁଲି କରୁଛି।
କୁଆଡେ ବୁଲୁଥୁଲ?
ଏଇଆମ ପାର୍କ ଆଡ଼େ ଟିକେ।
ଉଁ ଖାଇ ପିଇ ସାଇଲଣି?
ହଁ ସେମିତି ସରିଛି ଯେ ଆଉ।
ଆଁ।
ସେମିତି ସରିଛି ଖିଆ ପିଆ ଏଇନା ଟିକେ ଆଉ।
ଅ ହ ଖାଇ ପିଇ ସାରି ଖରା ହଉନି କି ତମ ଆଡେ।
ହଁ ସେମିତି ଆଜି ଟିକେ ପାଗଟ କାଁଳିଆ କାଁଳିଆ କରୁଚି।
ଅଁହଁ ସେଇଥିପାଇଁ ଯାଇକି ବୋଧେ ପାର୍କ ଆଡେ ବସିଛ ଆଉ।
ହଁ ପବନ ଟିକେ ଟିକେ ବାଜୁଛି।
ଓହୋ ଆଉ କଣ କୁହ ତମର କେମିତି କଁ ଏଇନା ଚାଲିଛି। କଣ ଖବର କଣ?
ହଁ ସେନ୍ତି ଚାଲିଛି ଆଉ।
ତଥାବି।
ସେନ୍ତି ଚାଲିଚି ଆଉ ମନ୍ଦିର ଫନ୍ଦିର କାମ ସବୁ ଚାଲୁଚି।
ଓହୋ ଆଉ ତମ ଆଡେ ଶୀତଳ ଷଷ୍ଠୀ ପାଳନ ହୋଉନି କି।
ହୁଁ ହୋଉଚି।
କେନ୍ତି କଣ ପାଳନ କରୁଚ। ସେମିତି କୋହୁନ ତମର କୋଉଠି କଣ କେମିତି ଗାଁରେ କେମିତି କଁ ପାଳନ କରା ସେନ୍ତି କୁହ।
ହଁ ସେମିତି ଆମ ଶୀତଳ ସଷ୍ଟି ଏମିତି ବାଜା ଫାଜା ହଉଛି ସେ ଡିଜେ ଫିଜେ ଆ ସେଇଠି ଧୁମଧାମ ରେ ହଉଛି କାମ ସବୁ।
ହୁଁ
ବାଣ ଫାଣ ଫୁଟା ଫୁଟି କରି
ଉଁ ହୁଁ ଶିବ ପାର୍ବତୀ ଙ୍କ ବାହାଘର ହଉନି।
ହଁ ହଉଛି ଏଇପାଳି କଣ ଟିକେ ହବ ନା ନାହିଁ ଠିକ୍ ନାହିଁ।
ଓହୋ ଆଉ ତମ ଗାଁ ଆଡେ ତ ମୁଁ ଏବେ ଯାଇଥିଲି। ଆ ଶୀତଳ ଷଷ୍ଠୀ ପାଇଁ ସବୁ ମାନେ ମାରୁଛନ୍ତି ସଜାସଜି କରୁଛନ୍ତି ମନ୍ଦିର ଭୋଜି ଭାତ ପାଇଁ ରନ୍ଧା ରନ୍ଧି କଲାଣି।
ହଁ ଏପଟେ ସବୁ ଚାଲୁଛି ସେମିତି ଆଉ।
ହୁଁ ଆଉ କଣ?
ଆଉ ତମ ଆଡେ କଣ କେମିତି?
କଣ ଶୀତଳଷଷ୍ଠୀ?
ହଁ ଶୀତଳଷଷ୍ଠୀ।
ଆମଆଢେ ବିତ ସେଇ ଭଳିଆ ଆଉ ମନ୍ଦିରଟାକୁ ହୁଁ ଶୀତଳଷଷ୍ଠୀ ତ ଶିବ ମନ୍ଦିରରେ ହୁଏ।
ହଁ ହଁ।
ଆଉ କୋଉ ମନ୍ଦିରରେ ହୁଏନି।
ହୁଁ ଶିବ ମନ୍ଦିରରେ।
ହଁ। ସେଥିରେ ଶୀତଳଷଷ୍ଠୀ ରେ ଏଇଟା ଯେମିତି ମାନେ ଲୋକମାନଙ୍କର ପ୍ରକୃତିରେ ଯୋଉ ଭଳିଆ ବାହାଘର କରାଯାଏ।
ହୁଁ ହୁଁ।
ସେଏ ବାହାଘର କରନ୍ତି ଯେମିତି ଉଁ ହେଥିରେ ବି ମାନେ ସେ ଯୋଉଁ ବେଦୀ ତିଆରି ହୁଏ ଯୋଉ ଶିବ ମନ୍ଦିରରେ
ହୁଁ ପୁରା ବାହଘର ଭଳିଆ ହୁଏ ଆଉ।
ହଁ ବାହାଘର ସେଇଟା ତ ବାହାଘର ଶୀତଳ ଟା ତ ବାହାଘର।
ଆଉ ଭୋଜି ଭାତ କଣ କେମିତି?
ଭୋଜିଭାତ ଯେମିତି କି ପ୍ରସାଦ ସେବନ କରନ୍ତି ଅରୁଆନ୍ନ ଡାଲମା ଖଟା ପାସ ହରିକା ସେଭଳିଆ କରାଯାଏ ପ୍ରସାଦ ସେବନ କରନ୍ତି ସବୁ ଲୋକମାନେ।
ଉଁହୁଁ। ଆଉ କଣ କୁହ।
କଣ?
ଆଉ କଣ କୁହ?
ହୁଁ। ଆଉ କଣ କହିବି ସେଇରା ତ ଶୀତଳ ଷଷ୍ଠୀ ପାଳନ ହଉଛି। ଆଉ ତ ମୁଁ ତା ବିଷୟରେ ବେଶୀ କିଛି ଜାଣିନି।
ହଁ ହଁ।
ଆଉ ତମେ କୁହ ତମେ ଯଦି ଜାଣିଛ ଆଉ ଅଲଗା କିଛି କୁହ।
ନାଇ ସେମିତି ତ ତମଆଢେ ଯେମିତି ଇଆଢେ ତ ସବୁଆଡ଼େ ସେମତି ଚାଲୁଛି ଆଉ।
ଓହୋ। ଆଉ କଣ କେ ନୂଆ ହଁ ଖାଇ ପିଇକି ବସିଚ ଇଆଢେ ତ ଆମ ଆଡେ ଖରା ପ୍ରବଳ ହଉଛି ଯେ ଆସିକି ଗୋଟେ ଗଛ ମୂଳେ ବସିଛି ଆଉ।
ଓହୋ ପବନ ହବନ ଏଇଢେ ହଉନି।
ପବନ ଆଉ ହବ ଗଛ ମୂଳେ ପବନ ହବ।
ଓହୋ ଆମର ତ ବଢିଆ ପାଗ ଦେଇଛି ପୁରା ରଜ ପାଗ ଏବେ ଦେଇଛି।
ରଜପାଗ ଏବେ ଦେଲା କଣ ରଜରେ ତ ପାଗ ଦେଲାନି। ଖରା ହେବ ନହେଲେ ବର୍ଷା ହେବ।
ପାଗଟା ଚେଞ୍ଜ କରିଦେଇଥିଲା ସେତେଳୁ ଏଇନା ପାଗଟା ପୁରା ଦେଇଛି।
ହଁ।
ନା ରଜ କୁଆଡ଼େ କଣ ବୁଲାବୁଲି?
ନାଇଁ ମୋ କୁଆଡେ ବୁଲାବୁଲି ନାହିଁ ନିଜ ଗାଁରେ ତ ରଜ ମହୋତ୍ସବ ହଉଥିଲା।
ତମ କେଉଁଠି ହେଉଥିଲା ରଜ ମହୋତ୍ସବ?
ସେଇ ଶିବ ମନ୍ଦିର।
ହଁ ଲୋକ ସବୁ ହୁଅନ୍ତି?
ହଁ ଲୋକ ହୁହନ୍ତି ଦୋଳି ଫୋଳି ବିଭିନ୍ନ ପ୍ରକାର ମାନେ ଭିନ୍ନ ଭିନ୍ନ ପ୍ରକାରର ଦୋଳି ପଡିଥାଏ।
ଆଛା। ଆମର ବି ସେମିତି ହୁଏ ଦୋଳି ଫୋଳି ସବୁ ପଡା ପଡି ହୁଏ ସେ ଆମର ବି ଶିବ ମନ୍ଦିରରେ କାମ ହୁଏ।
ହୁଁ ରଜ ମହୋତ୍ସବ କରନ୍ତି ନାଚ ଗୀତ ମାନେ ସବୁ ପ୍ରତିଯୋଗିତା ହେଇଥାଏ ଖେଳ ପ୍ରତିଯୋଗିତା ନାଚ ଗୀତ ପ୍ରତିଯୋଗିତା ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ମାନେ ଯିଏ ଥିବେ ବାଛନ୍ତି ତାଙ୍କୁ।
ହୁଁ ଆମର ବି ସେମିତି ଭଲାଣ୍ଟିୟର ଫଲାଣ୍ଟିୟର ଇଏ ଫିଏ ସବୁ
ହଁ।
ଆମର ବି ସେମିତି ସବୁ ହୁଏ ଲାଷ୍ଟ ରଜକୁ ଆମର ଆଇଥିଲା ସେ ଦୋଳି ଫୋଳି ଏ ଯୋଉ ଡିଜେ ଫିଜେ ସବୁ ଏମିତି ଆଇଥିଲା।
ଅଁ ହଁ ମାନେ ପୁରା ଧୁମଧାମରେ ପାଳନ କରାଯାଏ।
ପୁରା ହଁ ଇଆଡେ ପୁରା ଆମର ଧୁମଧାମରେ ସବୁ ରଜ ଫଜ କାମ ହୁଏ।
ଉଁ ହୁଁ। ଆଉ କଣ?
ଆଉ ସବୁ ଭଲ ତାହେଲେ?
ହଁ ଭଲ ଆଉ।
ତମର ହିଆଡେ ପାର୍କ ଫାର୍କ କଣଅଛି ନାଁ ନାଇଁ?
ହଁ ଅଛି ଅଛି ଯେ ଭାଙ୍ଗି ଭୁଙ୍ଗା ଗଲାଣି। ଆ ତାର ଦାୟିତ୍ଵ ନେଲେ ସିନା ହବ ପାର୍କର ଖାଲି ପାର୍କ ତିଆରି କରିଦେଲେ କଣ ହେଇଯିବ ତିଆରି କରିଦେଇକି ଛାଡିଦେଲେ ସେ ହେଇଯିବ। ପାର୍କରେ ଆମର ନଟି ନଟି ବୁଦା ହେଇଗଲାଣି। କଣ୍ଟା ଗଛ ଉଠିଲାଣି ମାନେ ବାଘ ଭାଲୁ ଯୋଉ ର ଖା ହେଇକି ମାନେ ନି ଯୋଉ କଣ କହିଲ? ଗୋଟେ ଗୋଟେ ପ୍ରତିମୂର୍ତ୍ତି ଯୋଉରା ତାହାର ଜିରାଫ ର ମୁଣ୍ଡ ଉଡିଗଲାଣି।
ଓହୋ।
ଏଇଭଳିଆ ଭାବରେ ଆଉ। ପାର୍କର ରକ୍ଷଣା ବେକ୍ଷଣ ଜମା କରୁନାହାଁନ୍ତି।
ହୁଁ ଆମର ଏଇଆଡେ ପାର୍କ ପୁରା ସୁରକ୍ଷିତରେ ଅଛି ସବୁ
ହରିଣ ହରିଣ ର ଗୋଡ ଭାଙ୍ଗିଗଲାଣି। ଆମର ତ ଏଠି ମାନେ ଜଗୁଆଳି ଯୋଉ କୁହନ୍ତି
ହଁ ହଁ ହଁ।
ଜଗୁଆଳି ଫଗୁଆଳି କିଛି ନାହିଁ।
ନାଇଁ ଆମର ଇଆଡେ ସବୁ ଅଛନ୍ତି ଇଆଡେ ଆମର ପୁରା ଅଛି ଇଆଡେ ପୁରା ଭିତରେ ଆମ ପାର୍କ ଭିତରେ ମନ୍ଦିର ଫନ୍ଦିର ସବୁ ଅଛି।
ଯୋଉ ଶୌଚାଳୟ
ହଁ ହଁ।
ଶୌଚାଳୟ କରିଦେଇଛନ୍ତି ଘର କିନ୍ତୁ ଶୌଚାଳୟର ମାନେ ଯୋଉ ଟାଙ୍କି ଯଉଟା ସେ ଟାଙ୍କି ଓପର ଛପର ନାହିଁ।
ଓହୋ ନାଇଁ ଆମର ସବୁ ଇଆଡେ ସବୁ ବଢିଆ ଅଛି।
ଉଦ୍ୟାନରେ ଲାଇଟ୍ ଜଳୁନି ଯଉ ଆଲୋକ କରେ ଯଉ ଲାଇଟ୍ ସୋଲାର
ହଁ ହଁ ହଁ।
ସୋଲାର ବି ନାହିଁ କିଛି ନାହିଁ ମାନେ ଏରା ପାର୍କ ତ କୁହ କୁହାଯିବନି ହେଟାକୁ ଆଉ।
ହୁଁ ହୁଁ ହୁଁ।
ଖାଲି ଆସୁଛନ୍ତି ଯାହା ଛୁଆ ଗୋଟେ ମାନେ ବସିବା ପାଇଁ ହେଇଛି ଚଉକି ବୋଲି ଆସିକି ବସୁଛନ୍ତି ଖାଲି ସନ୍ଧ୍ୟା ବେଳେ।
ନା ଇଆଡେ ସେମିତି ତ ତାହେଲେ ହେଲେ ସାପ ଫାପ ବି ବାହାରିବ ଛୁଆ ଖେଳା ଖେଳି କରୁଥିବେ। ହଁ ନାଇଁ ଆମର ସବୁ ହଁ ହଁ କାମ ହେଇଥିଲା ନା କାମ ହେଇନଥିଲା କାମ ହେଇଥିଲା ନା ଏ ପାର୍କ ଟା?
କାମ ତ ଯୋଉ ଥରେ ହେଇଛି ସେଇ ଥରକ ପ୍ରଥମ ଥର ଯୋଉ ହଁ ଅନୁଷ୍ଟେ ଅନୁଷ୍ଟିତ କରିଥିଲେ ଯେତେବେଳେ।
ହଁ ହଁ।
ସେଇ ଥରକ ହେଇଛି ତାପରେ ଆଉ କିଛି ମାନେ କହିବାକୁ ଗଲେ ମରାମତି ବି ପାର୍କ ଆଉ ହେଇନି କି ଘାସ ଲାଗିନି। ଫୁଲ ଗଛ ଲାଗିନି କିଛି ଲାଗିନି।
ହୁଁ ହୁଁ।
କାମ ଯୋଉ ଥରକ ପ୍ରଥମ ଥର ହେଇଥିଲା ସେ ପ୍ରଥମ ଥର ହେଇକି ରହିଛି।
ଆଚ୍ଛା। ନା ଆମ ଆଡ଼େ ସବୁ ଅଛି। ଫୁଲ ଫୁଲ ଗଛ ସବୁ ଅ ସେ ଆମର ସବୁ ଯତ୍ନରେ ରଖା ହେଇଛି। ସିକ୍ୟୁରିଟି ବି ଏପଟେ ଅଛନ୍ତି ଆମର।
ରକ୍ଷଣ ବକ୍ଷଣ କରିବା ପାଇଁ ଲୋକ ରହିଥାଏ ନା ନାଇଁ?
ହଁ ହଁ।
ସବୁଠି ଏଠି ଲୋକ ହିଁ ନାହାନ୍ତି।
ହୁଁ ହୁଁ।
ଯୋଉ ଉଦ୍ୟାନ ଭିତରକୁ ମାନେ ପଶିବା ପାଇଁ ଯୋଉଟା ବାଟ ଫାଟକ ତିଆରି କରିଛନ୍ତି ସେ ଫାଟକ ସବୁବେଳେ ମାନେ ଚାବି ପଡ଼ିକି ରହୁଛି। ଲୋକମାନେ ପାଚେରୀ କାନ୍ଥ ଉପରେ ଚଢ଼ିକି ଆଉଛନ୍ତି ଭିତରକୁ ବୁଲିବା ପାଇଁ।
ହଉ କିଏ ଛୁଆ ପିଲା ଚଢ଼ୁଥିବ ଗଳିଗୁଳା ପଡ଼ିବ।
ହଁ।
ହୁଁ ହୁଁ ଆମର ଦି ଦିଟା ଏଠି ଅଛନ୍ତି। ଜଗା ଜଗି କରୁଛନ୍ତି ସବୁ ଫୁଲ ଫୁଲ ଗଛରେ ପାଣି ଫାଣି ଦିଆ ହୋଉଛି।
ଓ ଆଉ ତମ ବର୍ଷା ବର୍ଷା ହଉଛି ନା ନାଇଁ ତମ ଆଡ଼େ?
ହୁଁ ବର୍ଷା ସେ ରଜକୁ ବି ଇଆଡେ ଟିକେ ଟିକେ ପକେଇଥିଲା ସେ ପାଗ ସେତେବେଳେ ଚେଞ୍ଜ କରିଦେଇଥିଲା ଯେ। ଏଇନା ପାଗ ଭଲ ଦେଇଚି।
ଆମ ଆଡ଼େ ତ ବର୍ଷା ହୋଉନି ଖାଲି ଖରା ମରୁଡ଼ି ପଇଲାଣି ଚାଷୀ ମାନେ ହଇରାଣ ପୁରା ଆଉ।
ଓହୋ ଏଆରେ ସବୁ ଅଛି ଆଉ। ଏଇଡ଼େ ଆମର ତ ସେମିତି ବିଲବାଡ଼ିରେ ଇଆଡ଼େ ପାଣି ଫାଣି ନାହିଁ ଏମିତି ସବୁ ଆଉ।
ଚାଷୀ ଟା ନଥିଲେ ଆଜି କାଲି କିଛି ହବନି। ଚାଷୀ ଯୋଗୁ କହିବାକୁ ଗଲେ ଦୁନିଆ ଚାଲୁଛି।
ଦୁନିଆ ଚାଲୁଛି।
ଆଉ ଚାଷୀ ତ ଯେତେବେଳେ ମରୁଡ଼ି ପଡ଼ିଛି। ଚାଷ ନ କଲେ ଖାଇବ କୋଉଠୁ?
ଖାଇବା କୋଉଠୁ ଠିକ୍ କଥା। ତମର ଭାଇ ବିଲ ବାଡ଼ି ଅଛି ନା ନାଇଁ?
ନାଇଁ ସେମିତି ବିଲ ବାଡ଼ି ଅଛି ଆଉ ଖାଲି ଧାନ ଚାଷ କରାଯାଉଛି ଆଉ କିଛି ନାଇଁ।
ଓ ହଁ ଯେତିକି ହଉଛି ନିଜେ ଖାଉଛୁ ଆଉ।
ହଁ ବର୍ଷକୁ ଥରେ ଆସିବ ସେଇ ଋତୁ ବର୍ଷା ଋତୁ ବର୍ଷା ଋତୁରେ ଧାନ ଚାଷ କରାଯାଏ।
ହୁଁ।
ଏବେ ତ ଆସଛି ଯେ ମରୁଡ଼ି ତ ହେଇଚି ଦେଖା ଯାଉ କଣ ହୋଉଚି ଆଉ।
ହୁଁ ଆଉ ଟ୍ୟାଙ୍କର ଫାଙ୍କର ଆଣି ପାଣି ଫାଣି ଇଏ କରାହବଆଉ।
ପାଣି ଆଉ କିଏ ଏତେ ଆଣିକି ମଡେଇପାରିବ।
ହଁ ହେଟା ବି ଠିକ୍ କଥା।
ବର୍ଷା ହେଲେ ସିନା ଥରକୁ ଦିଥର ଅ ଚାଷୀ ଟିକେ କଣ ପା ପାଣିପାଗ ଦେଖିକି ଚାଷ କରିବନା ଆଉ ସେମିତି ଖାଲି ଖରାରେ। ମରୁଡି ପଡୁଥିବା ଚାଷ କରିଦେଲେ ନିଜେ ମାନେ କ୍ଷତି ନିଜର ହବ।
ହୁଁ। ଏବେ ତ ରଜ ହଁ ସେମିତି ଚାଲୁଛି ଇଆଡ଼େ ଟ୍ରାକ୍ଟର ଫାକ୍ଟର ଗୁରା ଯାଉଛି।
ଆରମ୍ଭ ହେଲାଣି ଚାଷ?
ହଁ, ଇଆଡ଼େ ହେଲାଣି।
ଓହୋ। ଆମ ଆଡ଼େ ତ ଏପର୍ଯ୍ୟନ୍ତ ମାନେ ଚାଷ କଷ୍ଟ କରାଯାଏନି, ଖାଲି ନେଇଚନ୍ତି ବିଲରେ ଯୋଉ ଖତ, ଗୋବର
ହଁ ହଁ ହଁ।
ଏଟା ଗୋବର ନେଇକି ପକେଇଛନ୍ତି ବିଲମାନଙ୍କରେ, ଚାଷ କରିବା ପାଇଁ ଯେ ଆଉ କହୁଛି ତ ମୋର ଗୋଟେ ହେଇଛି ଆଉ କଣ ଚାଷ କରିବି?
ହ ନାଇଁ, ଆମର ବିଲ ଆଡେ ଇଆଡେ କୂଅ ଫୁହ ଗୁରା ସବୁ ଅଛି, ସେଇଠୁ ପାଣି ଆମର ସଦାବେଳେ ଚାଲୁଚି
ପାଣି ସୁବିଧା ଥିଲେ ଚାଷୀ ଚାଷ କରିବ, ଆଉ ପାଣି ସୁବିଧା ନଥିଲେ ମାନେ ଚାଷ ତ କରିବୁ ମାନେ ମୁଖ୍ୟ ହଉଛି ପାଣି।
ପାଣି।
ଆଉ ପାଣି ନଥିଲେ କଣ ହବ? ହଁ, ସୁବିଧା ଯୁଆଡେ ଥିବ, ସିଆଡେ
ସିଆଡ଼େ ସବୁ ହେଇ ଚାଲିବ ଆଉ।
ଖାଇ ପିଇ ସାଇଲଣି?
ହଁ ସେନ୍ତି ସରିଚି, ଜଳଖିଆ ଦିଟା ଖାଇଥିଲୁ।
ଓହୋ। ଆଉ ଏଇନା ଗାଧେଇକି ଖାଇବ କେତେବେଳେ?
ଏ ଗାଧେଇକି ଖାଇଲାବେଳୁକୁ ଯାହାହେଲେ, ଏଗାରଟା ପାଖାପାଖି ହେଇଯିବ।
ହଉ ରୁହ ଭାଇ, ମୁଁ ଯାଉଛି ଖାଇବି ଆଉ।
ହଁ ହଉ, ଠିକ ଅଛି।
ହଉ।